ମେଲ
ଆଜ୍ଞା ମ୍ୟାଡ଼ାମ ନମସ୍କାର।
ଭଲ ଅଛନ୍ତି?
ହଁ ଭଲ ଅଛି ଆଉ।
ଆଉ କଣ କରୁଛୁ?
ଆପଣ କେମିତି ଅଛନ୍ତି?
ଭଲ ଅଛି।
ଆଜ୍ଞା।
ଆଚ୍ଛା ଆପଣ ଏବେ କଣ କରହୁଛନ୍ତି?
ଏବେ କିଛି ନାହିଁ ଏ ଅଛି ଆଉ ଟିଭି ପାଖରେ ବସିଥିଲି ଆଉ।
ଆଚ୍ଛା ଟିଭିି ଦେଖୁଥିଲେ?
ଆଜ୍ଞା।
କଣ ଦେଖୁଥିଲେ।
ସେ ଟିଭି ଏମିତି ଯୋ ସା ସାଇ ବାବାଙ୍କର ଗୋଟେ। କାର୍ଯ୍ୟକ୍ରମ ଆସୁଛି ସିରିଏଲ ଆସୁଛି ସେ ସାଇବାବାଙ୍କ ସିରିଏଲ ଟା ଦେଖେ।
ଆଚ୍ଛା ତାହେଲେ ସିରିଏଲସ ଦେଖନ୍ତି ତାହେଲେ ନା।
ଆ ମୁଁ ସେ ସାଇ ବାବାଙ୍କର ଟିକେ ଦେଖେ ଆଉ ଶ୍ରୀକୃଷ୍ଣ ଟିକେ ଦେଖେ ଏଇ ଦିଟା ଦେଖେ।
ଆଚ୍ଛା ଠାକୁରଙ୍କ।
ଆଜ୍ଞା।
କୋଉ ଠାକୁରଙ୍କୁ ମାନନ୍ତି।
ଓଭିସଲି ଜଗନ୍ନାଥ ଆମର ତ। ପୁରୀ ପୁରୀ ଜିଲ୍ଲା ଜଗନ୍ନାଥ ଆଉ ଆମ ଜଗନ୍ନାଥ ଆମର ଆଉ।
ଆଛା ଜଗନ୍ନାଥ ତ ଭାବ ଦିଆ ଠକୁର ନା। ସମସ୍ତଙ୍କୁ ଭାବ ଲଗେଇ ଦିଅନ୍ତି।
ଭାବ ଲଗେଇ ଦେଇେଇଛନ୍ତି ଆଜ୍ଞା।
ପୁରୀ କେତେ ମାନେ ଜଗନ୍ନାଥ ମନ୍ଦିର କୁ କେତେ ଥର ଯାଆନ୍ତି ବର୍ଷକୁ ନା ସେମତି ମାନେ ନାହିଁ।
ନା ସେ କୋଉ କେବେ ବର୍ଷ ଦି ବର୍ଷରେ ଥରେ କେତେବେଳେ ବର୍ଷକୁ ଥରେ ଏମିତି ଆଉ।
ହଉ
ତାଡୋରି ନ ଲାଗିଲା ପଯ୍ୟନ୍ତ। ଯେବେ ଡୋରି ଲାଗିବ ଆଉ ତାହା ଡୋରି ନ ଲାଗିଲା ପର୍ଯ୍ୟନ୍ତ କଣ କୁଆଡେ ଯାଇହବ।
ଆଚ୍ଛା ଆପଣ ଏବେ କଣ କରୁଛନ୍ତି ମାନେ ପାଠ ପଢ଼ା ସରିଲାଣି।
ହଁ ମୁଁ ଆକ୍ଚୁଆଲି ହାଉସ ୱାଇଫ୍ ମୋର ପିଲାମାନେ ବଡ ହେଇଗଲେଣି ଝିଅ ପ୍ଲସ ଥ୍ରୀ ପଢ଼ିଲାଣି। ଏ ପୁଅ ପୁଅ ମଟ୍ରିକ୍ ପଢୁଛି ଆଜ୍ଞା।
ଆଛା ଆଉ। ପୁଣି କଣ ମାନେ ଜବ ହେରିକା କରନ୍ତି ନା ସେ ସବୁ।
ନା ନା କିଛି ନାହିଁ ହାଉସ ୱାଇଫ ଘରେ ଅଛେ ତ ଅଛି ଆଉ କିଛି କରିନି।
ହଁ ବୁଝିଲି ଯେ ଏବେ ସିନା ଘରେ ଅଛନ୍ତି ଆଗରୁ କିଛି କରୁଥିଲେ।
ଆଗରୁ ହଁ ଟିଚର୍ ଥିଲି ଆଚୁଲି। ଉଁ ଟିଚର ଥିଲି ଏପଟେ ପ୍ରାଇଭେଟ ସ୍କୁରେ ଗୋଟେ ଟିଚର ଥିଲି। ସେମିତି ଦରମା ଆ ଇଏ ମିଳିଲାନି ପିଲାମାନଙ୍କ କଥା ଟିକେ ବୁଝିବା। ପ୍ରୋବ୍ଲେମ ହେଲା ତ ଛାଡିଦେଲି ଆଉ।
ଆଚ୍ଛା ପିଲାମାନଙ୍କୁ ପଢ଼େଇିବା ପାଇଁ ଭଲ ଲାଗେନି।
ବହୁତ୍ ଭଲ ଲାଗେ ମୁଁ ଏବେ ବି ଟିଉସନ୍ କରୁଛି।
ତାହେଲେ ତ ବହୁତ୍ ଭଲ ଅ। ଆଚ୍ଛା ଆପଣ ପିଲାଙ୍କୁ ଯୋଉ ପଢାନ୍ତି ସେଇ ଟାଇମ୍ ରେ ଆପଣ ନିଜକୁ କେମିତି ଫି୍ଲ ହୁଏ।
ସେଟା ତ ବହୁତ୍ ଭଲ ମାନେ। ଯେମତି ଲାଗେ ମୁଁ ସବୁ ପାଇଯାଇଛି। ଆଉ କିଛି ଦରକାର ନାହିଁ ମାନେ ତାପରେ ଆଉ କିଛି ଆଗକୁ ଦରକାର ହିଁ ନାହିଁ।
ସେଇଟା ହିଁ ଦରକାର ମାନେ ତା ମାନେ ଆପଣଙ୍କୁ ଟିଚର ଲାଇନ୍ ରେ ପୁରା ଇଣ୍ଟେଷ୍ଟେଡ୍।
ବହୁତ୍।
ଆଚ୍ଛା। ଆଉ ହାଉସ ୱାଇଫ୍ ଯେତେବେଳେ କହୁଛନ୍ତି ତାେଲେ ତ ବହୁତ୍ ଭଲ ଭଲ ରୋଷେଇ ଜାଣିଥିବେ।
ହଁ ରୋଷେଇ ଜାଣିଛି।
ସବୁଠୁ ଅଧିକ ମାନେ କୋଉ ଟାଇପ୍ ର ମାନେ ଖାଇବା ଜିନିଷ ବନେଇବାକୁ ଭଲ ଲାଗେ।
ମତେ ଆକ୍ଚୁଆଲି ରୋଷେଇ ଭଲ ଲାଗେନି ବଟ୍ ରୋଷେଇ ମୁଁ କଲିଣି ଏତେ ବଢିଆ। ବିରିୟାନୀ ଟା ଭଲ ହଉଛି। ମାନେ ନନଭେଜ ବିରିୟାନୀ, ଭେଜ ବିରିୟାନୀ ଟା ଭଲ ରହୁଛି ହଉଛି। ସମ ମାନେ ଡିମାଣ୍ଡ ରେ ସେଇଟା ଅଛି। ସମସ୍ତେ ଯାହାର ଦରକାର ମାଇଁ ଟିକେ ବିରିୟାନୀ ବନେଇଦଉନ, ଖୁଡି ଟିକେ ବିରିୟାନୀ ବନେଇଦଉନ। ଚାଲିଛି ଆଉ।
ଏତେ ଭଲ ଯଦି ବିରିୟାନୀ ବନଉଛନ୍ତି, ତାହେଲେ ମତେ କି ରେସିପି ଟେଷ୍ଟ୍ ଲାଗିବନି ବିରିୟାନି।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ।
କାହିଁକି ନା ମତେ ବିରିୟାନୀ ବହୁତ ହି ପସନ୍ଦ ମାନେ ମୋର ଏଟା ବହୁତ ହି ପସନ୍ଦ ମୁଁ କହିପାରିବିନି ଏତେ।
ଆଚ୍ଛା। ହଁ ମୁଁ ନିଶ୍ଚୟ ନିଶ୍ଚୟ ଆପଣଙ୍କୁ କହିବି ଏଇଟା ଗୋଟେ କଥା। ସେଇତ ଆଉ ଫା ଆଉ ଫାଷ୍ଟ ତାର ତ ରହୁଛି ପିଆଜ ଆଉ। ଭଲ ଭାବ ଟିକେ ଅଧିକା କି ପିଆଜ କାଟିକି ମାନେ ପତଳା ପତଳା କାଟିକି ତାକୁ ରଖିବେ। ଯଦି ପାରିବେ ତାକୁ ଗ୍ରେଟ କରି ଗ୍ରେଟ କରିଦେଲେ ବି ଭଲ ଆଉ ତାପରେ ଓ ଅଲଗା ପିଆଜ, ରସୁଣ, ଅଦା ମସଲା ଟା ଯେତିକି ଦରକାର ମନେକର ଆମର ହାଫ୍ କେଜି ଚିକେନ ଅଛି। କିମ୍ବା କେଜିଏ ଚିକେନ ଅଛି ସେଇ ଅନୁସାରେ ତାର ମସଲା ହାଫ୍ କେଜି ଚିକେନ ଯଦି ଥିବ ତାହେଲେ ଅଦା, ରସୁଣ, ପିଆଜ ମିଶିକି ଟୋଟାଲ ଷାଠିଏ ଉଁ ଗ୍ରାମ୍ ର ହବ ଆଉ ଯଦି କେଜିଏ ଚିକେନ୍ ଅଛି। ତାହେଲେ ନବେ ଗ୍ରାମ ର ହେବ।
ହୁଁ।
ତାପରେ ଚାଉଳ ସେଇ ଅନୁସାରେ ଆପଣ ନେବେ। ତ ଟିକେ ଫୁଣି ଯେତିକି ଆପଣଙ୍କର ମାନେ ଲୋକ ସଂଖ୍ୟା ଯେତିକି ଥିବେ ସେଇ ଅନୁସାରେ ଦେଖିକି ଆପଣ ଚାଉଳ ନେବେ ବିରିୟାନୀ ଚାଉଳ ନିଅନ୍ତୁ କିମ୍ବା ଜଲ୍ ଘର ଚାଉଳ ବି ହେଲେ ହବ ବଟ୍ ଘର ଚାଉଳରେ କଣ ହବ ଆପଣ ପାଣି ଦେଲା ବେଳେ ଦେଖିକି ପାଣି ଦେବେ, ଯେତିକି ଚାଉଳ ନେଇଥିବେ ବାସ୍ ସେତିକି ପାଣି ଦେବେ। ବିରିୟାନୀ ଚାଉଳରେ ଟିକେ ଅଧିକା ତା ଦେହରେ ପାଣି ଲାଗିବ।
ଆ ମୁଁ ଶୁଣିଥିଲି ଯେତେବେଳେ ମାନେ ରାଇସ୍ ଟା କରନ୍ତି ତାର ଅ ସେଇ ମାନେ ରାଇସ୍ ରେ ଲେମ୍ବୁ ଚିପୁଡ଼ନ୍ତି ଆଉ ତେଲ ପକାନ୍ତି।
ନା ନା ସେଇଟା ଯଦି କରିବେ ସେଇଟା ଆକ୍ଚୁଆଲି କେତେବେଳେ କରାହୁଏ ଯେତେବେଳେ ଆମେ ଯଦି ଚିକେନ ଟାକୁ ମ୍ୟାରିନେଟ୍ କରିଥିବା ଆମେ ଯଦି ଚି ଚିକେନ ଟାକୁ ଧୋଇ ସାରି ଆଣି ସାରିକି ଧୋଇ ଦେଇକି ସୋରିଷ ତେଲ ଆଉ ଦହି ଦେଇକି ଯେଉ ଆମର ଇଏ ପାଉଡର ଟା ଆମର ଧନିଆ ପାଉଡର ଆଉ ଲଙ୍କା ଯଦି ତାକୁ ଦେଇକି ମ୍ୟାରିନେଟ କରିଦେଇଥିବା। ତେବେ ଆମକୁ ଉ ଭାତରେ ଲେମ୍ବୁ ଚୁପୁଡିବାକୁ ପଡେନି। ଆଉ ଯଦି ଏଇଟାକୁ ମ୍ୟାରିନେଟ୍ ନ କରିଛେ ଚିକେନ ଟାକୁ ତେବେ ଭାତରେ ଲେମ୍ବୁ ଚୁପୁଡିକି ତାକୁ ଇଏ କରିଦିଏ ଭାତ ଟା ତ ଚିକେନ୍ ସହିତ ଏକାଠି ହବ ମାନେ ଚିକେନ୍ ଟା କଷା ହେଇଯିବ ବୁଝିହେଲା କି ମସଲା ଆଗ ଭଲ ଭାବରେ କଷା ହବ ଗୋଟା ମସଲା ଦିଆ ହେଇକି ପିଆଜ ଟା ଭାଜିକି ବାହାର ବାହାର କରିଦେବେ। ଗୋଟା ମସଲା ଦେଇକି ତାପରେ ମସଲା କଷିବେ ମସଲା କଷି ସାରିକି ଚିକେନ ମା ଚିକେନ୍ ଟାକୁ ମାରିନେଟ୍ କରିକି ରଖିଦେଇଥିଲେ ଟିକେ ଭଲ ଲାଗେ ମାନେ ଇଏ ରହେ। ହାଡ ଟିକେ ରହିବ ଆଉ ମାନେ ବିରିୟାନୀ ସମୟ ବେଳକୁ। ତାପରେ ଉ ଚିକେନ୍ କୁ କଷିଦେବେ ଚିକେନ୍ ପୁରା ପରି ଭଲ ଭାବରେ କଷି ହବନି ଇଏ ଟିକେ ରହିବ। କଷି ହେଇ ସାରିଲା ପରେ ତାପରେ ଚାଉଳ ଚାଉଳ ଅନୁସାରେ ପାଣି ମାନେ ଅଧିକ ପାଣି ଦେବେ ନାହିଁ।
ଚାଉଳକୁ ଦେଖିକି ଆଉ।
ବ ଦେଖିକି ପାଣି ଦେବେ ବାସ୍ ତାପରେ ସେଇଟା ଘୋଡେଇ ଦେବେ ଘୋଡେଇ ଦେଇକି ଯଦି ପାରିବେ ତାକୁ ପୁରା ଭଲ ଭାବରେ ଯୋଉ ଖୋଳ ମାନେ ଯୋଉ ଡିସ୍ ରେ ଖୋଳ ଟା ଭଲ ଭାବରେ ଦେଇ ହଉଥିବ ବା ସେଇଥିରେ ହିଁ ବସେଇବେ। ବସେଇକି ତାକୁ ଇଏ କରିବେ ସେ ସିମ୍ ରେ ବସେଇଦବେ। ଟାଇମ୍ ଦେଖିକି ଦେବେ ମାନେ କୋଉ କେତିକି ସମୟ ଭିତରେ ସେ ଚାଉଳ ଟା ହେଇପାରୁଛି ଭାତକୁ ଦେଖିକି। ଉ ସମୟ ଦେଖିକି ବାହାର କରିବେ ବାହାର କରି ସାରିଲା ପରେ ଏଣ୍ଡିଂରେ ଆମର ସେଇ ଯୋଉଁ ଭଜା ପିଆଜ ଯେଉଁ ଗ୍ରେଟ୍ କରା ହେଇକି ପିଆଜ ରଖା ହେଇଇଥିବ ଭଜା ହେଇକି ସେଇଟା ସଭା ଉପରେ ଦିଆହବ। ଆଉ ଯଦି ଆପଣ କଲର ବି କିଛି ଚାହୁଁଛନ୍ତି ଦବା ପାଇଁକା ମାନେ ଯେମିତି ହୋଟେଲରେ ହଁ ଫୁଡ୍ କଲର୍ କିଛି ଦବାକୁ ଚାହୁଁଛନ୍ତି? ତାହେଲେ ସେଇଟାକୁ ଦେଇପାରିବେ କିମ୍ବା କ ଯୋଉ ଇଏ କେଉଡା ଜଳ ବି ଯଦି ଦବାକୁ ଚାହୁଁଛନ୍ତି ସେଟା ବି ଦେଇପାରିବେ ହଁ ବୁଢି ଅପସନ୍। ଆଉ ବିରିୟାନୀ ପାଉଡର୍ ଟା ବିରିୟାନୀ ପାଉଡର୍ ଟା କଣ କରିବେ? ଦେ ଯୋଉ ଯେତେବେଳେ ଦିଏ ମାନେ ସବୁ ପକେଇ ସାରିବେ ଟୋଟାଲ୍ ଟା ଚାଉଳ ପାଣି ଆଉ ଚିକେନ୍ ସଭା ଉପରେ ବିରିୟାନୀ ପାଉଡର ଟା ପକେଇ ପୁରା ଲାଷ୍ଟ୍ ରେ ବିରିୟାନୀ ପାଉଡର ଦେଇକି ଘୋଡେଇବେ ଘୋଡଣି ଘୋଡେଇବେ।
ଅ ଯୋଉ ମାନେ ଯୋଉ ଜାଗାରେ ଆପଣ ବସିଥାନ୍ତି। ଥର ଗୋଟେ ଡିଶରେ ବସେଇଲେ ସେ ଠାରୁ ମାନେ ଘୋରନି ଟା ଦେଇ ସାରିଲା ପରେ ଅ ତାର ଯୋଉ ଚକ୍ଟ ଟା ସେଇଟା ଦିଆ ହୁଏ ପୁରା ନିବୁଜ ରହିବା ପାଇଁ।
ନାଇଁ ସେମିତି କିଛି ନାହିଁ। ଆମେ ତାକୁ ଟିକେ ଜଗିକି ଏଇ ଯୋଉ ଆମର ଘରେମ ଆମ ସାଧାରଣତଃ ତିଳପୁଆ ହେରିକା ଥିବ। କିମ୍ବା ଯୋଉ କଣ ହେମଦସ୍ତା ପୁଆ?
ହୁଁ।
ତ ସେଇଟାକୁ ଥୋଇ ଦେଲେପି ବି ସେ ଚା କେହି କି ରହିବ କିଛି ଅସୁବିଧା ନାହିଁ। ନଚେତ ଯାହାର ବଡ଼ ପ୍ରେସର ସବୁ ରହୁଛି। ବଡ ପ୍ରେସର ପାଞ୍ଚ ଲି ତେଣୁ ଯେ ବଡ ପ୍ରେସର ଭାତ ଡାଲି ତରକାରୀ ସବୁ ରହୁଛି। ସେଇ ପ୍ରସର ବି ଯୋଉ ହୁଇସିଲ ଟା ଖୋଲିକି ବସେଇ ଦେଲେ ବି ହେଇଯିବ। କାହିଁକି ନା ଚିକେନ ଟା କଷାରେ ଅଧା ସିଝି ଯାଇଥିବ ବୁଝିଲ କି। ଆଉ ଯାହା ଟି କେ ରହିବ। ସେ ଭାତ ସହିତ ଇଏ ହେଇକି ହେଇଯିବ। ତ ଅନେଶ ସେଠି। ସେ ଅଟା ମୁଁ ଅଟା ସେ ସବୁ ଯୋଉ ଦମ ବିରିୟାନୀ ସେଟା। ଆପଣ ଯୋଉଟା କହିଲେ ସେଇଟା ଦମ ବିରିୟାନୀ।
ଆଚ୍ଛା ମୁଁ ଦେଖିଥିଲି ତ ଥରେ ଜଣ ଙ୍କ ଘରେ ଆକଚୁଲି ହଉଥିଲା। ଅ ସିଏ ସେମିତି ବନେଇଥିଲେ ସେଥିପାଇଁ ପଚାରିଲି। ମତେ ତ ଆସେନି। ହଁ
ନ ହେଲେ ଆଉ ଗୋଟେ ସିଷ୍ଟମ ବି ତାର ଅଛି ଚିକେନ ପୁରା ପୁରି ଭଲ ଭାବରେ ହେଇଯିବ। ଭାତକୁ ଆପଣ ଲେମ୍ବୁ ଚିପୁଡ଼ିକି ଗୋଟା ମସଲା ଦେଇକି। ଯୋଉ ଆମର ତେଜପତ୍ର, ଗୋଟା ମସଲା ସବୁ ଦେଇକି ଭାତ ଟାକୁ ଭଲ ଭାବରେ କରିଦେବେ ଅଳ୍ପ ଇଏ କରିକି ନଚେତ ପ୍ରେସରରେ ଭାତ ରାଇସ କୁକର ଯଦି ଥିବ ତା ଦେହରେ ଭାତ କରିଦେଇକି। ଏଇ ଚିକେନ ଆଉ ଭାତ କୁ ମିଶେଇଦବେ। ମାନେ ଗୋ ଲେୟାର ଦେଇ ଦେବେ ଆଗ ଭାତ ଗୋଟେ ଲେୟର ତାପରେ ଚିକେନ ପୁଣି ଭାତ ପୁଣି ଚିକେନ। ପୁଣି ଭାତ ବିରିୟାନୀ ପାଉଡ଼ର ଲାଷ୍ଟ କୁୁ ଗୁଆ ଘିଅ।
ଆଚ୍ଛା ତା ହେଲେ ମୁଁ ଏ ରବବାର ତ ଗଲା। ନେଷ୍ଟ ରବିବାର ତ ସିୟୋର ବନେଇବି ହିଁ। ଆପଣ କ ରେସିପି କୁ ଫଲୋ କରୀକି?
ସେ ହେଇଯିବ ଆଚ୍ଛା। ଠିକ ଅଛି। କିଛି ଅସୁବିଧା ନାହିଁ।
ଲ ଭାବରେ ବୁଝେଇଲେ। ମାନେ ପୁରା ଭାଗମାପ ଠିକ ସେ। ତ ଭଲ ଲାଗିଲା। ଆଚ୍ଛା ଆପଣ ଗୀ ଗୀତ ଗାନ୍ତି। ମାନେ ଗୀତ ପସନ୍ଦ?
ମତେ ଶୁଣିବାକୁ ଭଲ ଲାଗେ। ଏମିତି ମୁ ବାଥରୁମ ସିଙ୍ଗର।
ହାଁ ହାଁ ତାହାହେଲେ ଗାଁନ୍ତି। ଏତେ ଟ୍ୟାଲେଣ୍ଟ ଅଛି।
ନାଇଁ ସେମିତି ପିଲାମାନଙ୍କୁ ଯୋଉ ଏଇ ପ୍ରେୟାର ଶିଖେଇଲା ସମୟରେ, ଇଏ କରିବା ସମୟରେ। ଆଉ ଥିଲି ନା, ଟିଚର ଥିଲି ନା। ଯେହେତୁ ଟିଚର ଥିଲି ପିଲାଙ୍କର ତ୍ୱେଣ୍ଟି ଜାନୁଆରୀ, ଫିଫ୍ଟିନ ଅଗଷ୍ଟ ଆଉ କିଛି ଅନୁଆଲଫକ୍ସନ। ଏ କଣ ହବାକୁ ହେଲେ। ସିଏ ଅଲଗା ବାହାରୁ କିଛି ଟିଚର ମଗାନ୍ତିନି। ମତେ ହିଁ ସେଇଟା କରିବାକୁ ପଡିବ।
ଆଚ୍ଛା ତ ବହୁତ ସାରା ସ୍ମୃତି ତ ଥିବ ଆପଣଙ୍କର।
ବହୁତ, ବହୁତ। ସ୍କୁଲ ସହିତ ହଁ ସେଇଟା ଗୋଟେ ଅଛି। ସାତ ଆଠ ବର୍ଷର କନେକ୍ସନ ଅଛି।
ତାହେଲେ ତ ବହୁତ ସାରା ମାନେ ସ୍ମୃତି ରହିଯାଇଥିବ। ପିଲାମାନଙ୍କ ସହିତ ଆଉ ଆପଣଙ୍କ ସହିତ ଯୋଉ ମାନେ କାମ କରୁଥିଲେ।
ହଁ ହଁ। ସେମାନେ ଏବେ ବି ମୋ ସହିତ କଣ୍ଟାକ୍ଟ ଡକ୍ଟର ଅଛନ୍ତି। ସେମାନେ ଏବେ ବି ମୋ ସହିତ କଣ୍ଟାକ୍ଟ ରେ ଅଛନ୍ତି। ମୋ ପିଲାମାନେ ସବୁ ବଡ଼, ବଡ଼ ହେଇଗଲେଣି କିଏ କଣ ସବୁ ଚାକିରି ବାକିରି କଲେଣି। କୋଉଠି ବି ଚାଲି ଯାଉଛନ୍ତି ମୁଣ୍ଡିଆ ମାରି ଦଉଛନ୍ତି। ମୁଁ ତାଙ୍କୁ ଚିହ୍ନି ପାରୁନି ସେମାନେ ମତେ ଚିହ୍ନି ପାରୁଛନ୍ତି।
ସେଇ ଟାଇମ ରେ ଆପଣଙ୍କୁ କେମତି ଫିଲ ହୁଏ?
ଭଲ ଲାଗେ ସେଇ ହଁ ବହୁତ ଭଲ ଲାଗେ। ଭାବୁଥିଲି ଯେ ସେ ପ୍ରଫେସନ କାହିଁକି ଛାଡିଲେ ବୋଲି। ତାପରେ ପୁଣି ଭାବିଲି ଘରର ଜିମେଦାରି ଅଛି ଇଏ ଅଛି ପିଲାମାନଙ୍କ କଥା। ଅଛି ତାପରେ ପିଲାମାନଙ୍କୁ ମଣିଷ ନ କରିକି ଆଉ ସେ ପଇସା ପାଇଁ ସେଠି ଇଏ ହବାଟା। ସେ ପଇସା ପାଇଁ ଯଦିଓ ନୁହେଁ ନିଜ ପାଇଁ ହେଲେ ବି ଆଉ ନିଜକୁ ଦେଖିବାକୁ ଆଉ ସମୟ ନାହିଁ।
ମ୍ୟାଡ଼ାମ ମୁଁ ଗୋଟେ ସବଜେକ୍ସନ ଦେବି?
ଆଜ୍ଞା।
ଯଦି ଆପଣ ଏତେ ଚାହୁଁଛନ୍ତି ନା ତାହେଲେ ଆପଣ ଯଦି ଚାହିଁବେ ତାହେଲେ ପୁଣିଥରେ ପିଲାମାନଙ୍କୁ ପଢେଇ ପାରିବେ। କାହିଁକି ନା ସେଇଥିରେ ଆପଣଙ୍କର ଖୁସି ଅଛି ଆପଣଙ୍କୁ ଯଦି ସେଇଟା କଲେ ଭଲ ଲାଗୁଛି ତାହେଲେ କରନ୍ତୁ ନା ଟାଇମ ବାହାର କରିକି। ଯଦି ବି ଟ୍ରାଏ କରିବେ ତାହେଲେ ଟାଇମ ବାହାରିଯିବ।
ଟିଉସନ୍ କରୁଛି ତ ଟିଉସନ୍ କରୁଚି। ଆକଚୋଲି ଟ୍ୟୁସନଟା ରନିଙ୍ଗ ଅଛି ପିଲାମାନେ ଆସୁଚନ୍ତି ପଢୁଚନ୍ତି। ଯାଉଚନ୍ତି।
ନାଇଁ ପିଲା ନାହାନ୍ତି ମୁଁ ଆକଚୁଆଲି ପ୍ର ମାନେ ଷ୍ଟାର୍ଟି ହ ବେଷ୍ଟ ଷ୍ଟାର୍ଟ କରିବିନି କରିବି ଏମିତି ହେଇ ହେଇକା ଏବେ ରିସେଣ୍ଟ ଷ୍ଟାର୍ଟ କରିଛି ସିଏ ଆସିକି ଗାଡ଼ିଏନ୍ ସାରେ ରିକୁଏଷ୍ଟ କଲେ କହିଲେ ନାଇଁ ମ୍ୟାଡାମ ମୁଁ ଜାଣିଛି ଆପଣ ପଢେଇ ପାରିବେ ଆଉ ଆପଣ ପଢ଼ାନ୍ତୁ। ମୁଁ ଛାଡି ଦେଇଥିଲି ନା ମୁଁ ଛାଡିବା ମୋର ହେଇଗଲା ସାତ ଆଠ ବର୍ଷ ପୁଣି ଛାଡି ଛାଡି ହେଇଗଲାଣି।
ଆଛା ମ୍ୟାଡ଼ାମ ମୁଁତିକି ଫୋନ ଆସୁଛି ଅ ଆମେ ପରେ ପୁଣି ନେକ୍ସଟ୍ ଟାଇମ୍ କଥା ହେବା ଥାଙ୍କୟୁ।